ହ ହ୍ୟାଲୋ
ନମସ୍କାର ଆଜ୍ଞା।
ଆଜ୍ଞା ନମସ୍କାର ଆଉ କଣ କରୁଛନ୍ତି?
କିଛିନାଇଁ ବସିଛୁ
ଆଚ୍ଛା ଆଚ୍ଛା
ହ ଆପଣ ଖବର କଣ? ଦେହ ଦେହ ଭଲ ଅଛି ଆପଣଙ୍କର ଦେହ ଭଲ ଅଛି
ହଁ ହଁ ସବୁ ଭଲ।
ଆଚ୍ଛା ଆଚ୍ଛା ଆଚ୍ଛା ଆପଣଙ୍କୁ ଗୋଟେ କଥା ପଚାରିବି?
ହଁ ହଁ ପଚାରନ୍ତୁ।
ଆପଣଙ୍କୁ ଆପଣ ଜାଣିଥିବେ ଆମର ଛଅଟି ଋତୁ ଅଛି
ହଁ ହଁ
ସେଇ ଭିତରୁ ଆପଣଙ୍କୁ କଉ ଋତୁଟା ଭ
ଶୀତଋତୁ।
ଆଚ୍ଛା ଆଚ୍ଛା ଶୀତଋତୁ ଟା କଣ ପାଇଁ ଭଲ ଲାଗେ?
ଭଲ ଲାଗେ।
କିଛି ତ କାରଣ?
ହଁ ସିନେରୀ ଭଲ ଲାଗେ, ଶୀତ ଋତୁରେ ମାନେ ଗରମ
ଆ ଆ୍ଛା
ଆଉ ଘୋଡେଇକି ରହିବାକୁ ଭଲ ଲାଗେ
ଆଚ୍ଛା ଆଚ୍ଛା ତାହେଲେ ଆପଣଙ୍କୁ ଘୋଡେଇ ହେଇକି ରହିବାକୁ
ହୁଁ ହୁଁ ବର୍ଷା ଋତୁ ବି ଭଲ ଲାଗେ ହେଲେ ଘଡଘଡି ବିଜୁଳି ହୁଏ
ଆଚ୍ଛା ଆଛା ଆଛା କିନ୍ନ୍ତୁ ସେ କିନ୍ତୁ ଶୀତଋତୁର କେତେ? କିଛି ଉପକର୍ତ୍ତା ଥାଏ ଏବଂ ଅପକାରିତା ଥାଏ
ହଁ
ଆପଣ ଜାଣିଛନ୍ତି ଶୀତ ଋତୁରେ ଅଧିକ ଉପକାର କଣ ହେଇଥାଏ ଅଧିକ ଅପକାର କଣ ହେଇଥାଏ?
ଶୀତ ଋତୁରେ ହଁ ଶୀତ ଋତୁରେ ଧାନ ଅମଳ ହୁଏ ମାନେ
କଣ କହିଲେ?
ଧାନ ଧାନ
ଆଚ୍ଛା ଆଚ୍ଛା ଆଛା
ହୁଁ ଆହୁରି ପନିପରିବା ବି ମିଳେ ଭଲ। ବର୍ଷା ଋତୁରେ ବି ପନିପରିବା। ହୁଁ। ଆଉ ସବୁ ଭଲଲାଗେ ଶୀତ ଋତୁରେ। ଶୀତ ଋତୁରେ ବାହାଘର ଫାହାଘର ଗଲେ ଲେ ଗରମ ହୁଏନି।
ହଁ ଠିକ କହିଲେ ବଟ ଶୀତ ଋତୁରେ ତ ଏତେ ବ ବାଘର ପଡେନି ବାହାଘର ପର୍ବଟା ଆସେ ବାହାଘରଟା ଆସେନି। ସେତ ।
ହଁ। ଯାହାହେଲେ ବି ଫେବୃଆରୀ ମାସରେ ହୁଏ ସେଯାଏଁ ଶୀତ ଥାଏ ଏପଟେ।
ଅହ ହ।
କୋଉ ପଟେ ଥାଏ ନଥାଏ ସେଇଟା ତ ଜଣା ନାହିଁ।
ବଚ୍ଛା ଆଚ୍ଛା ଆଚ୍ଛା।
ଆପଣଙ୍କୁ କୋଉ ଋତୁ ଭଲଲାଗେ?
ମତେ ସବୁ ଋତୁ ଭଲଲାଗେ ସବୁ ଋତୁ ମାନେ ଭଲଲାଗେ ସମସ୍ତଙ୍କର କିଛି କିଛି ଅଲଗା ଅଲ ଲଗା ଉପକାରିତା ଅଛି ସମସ୍ତଙ୍କୁ ସମସ୍ତଙ୍କୁ ଅଧିକ ଭଲଲାଗେ ସବୁ କିଛି ତ ଭଲଲାଗେ ସେମିତି ତ ମୁଁ କିଛି ଆଖ୍ୟା ଦେଇପାରୁନି କି ମୋତେ ଏଇଟା ଗୋଟେ ହିଁ ଭଲଲାଗେ ବୋଲି।
ଏ ଯୋଉ ଋତୁରେ ଆପଣ ଅଧିକ କମ୍ଫର୍ଟେବୁଲ୍। ମାନେ ନିଜକୁ ଖାପଖୁଆଇ ପାରନ୍ତି ହଁ।
ଆଚ୍ଛା ଆଚ୍ଛା ମତେ ଦେଖିବାକୁ ଗଲେ ମତେ କୋଉଟା ବି ଖାପ ଖୁଆଇନି। ମୋ ଦେହକୁ ଯାଏନି ମୁଁ ଅଧିକ କଣ ହେଲେ।
ଆଛା।
ମତେ ସାଙ୍ଗେ ସାଙ୍ଗେ ଟିକେ ଦେହ ଖରାପ ହେଇଯାଏ ତ ମୋର ଏଇଟା ମୋର ପିଲାବେଳୁ ଅଛି ସାଙ୍ଗେ ସାଙ୍ଗେ ଦେହ ଖରାପ ହେବା।
ଇମ୍ୟୁନିଟି ଶକ୍ତି ଟିକେ
କମ୍ କିନ୍ତୁ ଏବେ ଟିକେ ହଁ ହଁ। ଏବେ ଏବେ ଟିକେ ଯାହା ଆଚ୍ଛା ହଁ ମଝିରେ ମଝିରେ ଦେହ ଟିକେ ଖରାପ ହୁଏ ନହଲେ ଠିକଠାକ ରୁହେ।
ହଁ କିଛି ନାହିଁ ରୋଗ ପ୍ରତିରୋଧକ ଶକ୍ତି ବଢିବ।
ଓହୋ। ଆପଣଙ୍କୁ ଗୃହପାଳିତ ପଶୁ ପାଳିବାକୁ ଭଲଲାଗେ?
ଏବେ ତ ପାଳିିନେ।
ଓହୋ। କେବେ ପାଳିବେ ବୋଲି ଭାବିଛନ୍ତି?
ଭାବ ବି ପାରିନି ମୁଁ ହେଲେ ମତେ ଭଲଲାଗେ କା ଘରେ ଦେଖିଲେ। ଯେ ଡର ଲାଗେ।
ଆଚ୍ଛା ଆଚ୍ଛା ଆଚ୍ଛା। ଭୟ ବି ରହିବା ଦରକାର ନା। ଉଁ ମୁଁ ଆଉ
ଆପଣଙ୍କୁ ଭଲଲାଗେ ଆପଣଙ୍କୁ ତ ଭଲ ଲାଗେ।
ଆଚ୍ଛା ମତେ ଗୋଟେ କୁକୁରଟେ ବିଲେଇଟେ ଦିଟା ମିଶିକି ପଳିବାକୁ ଭଲ ଲାଗେ କିନ୍ତୁ ମୁଁ ମାନ୍ ଏଯାଏଁ ପାଳି ପାରିନି। ସକ୍ଷମ ହେଇନି ସେଭଳି କିନ୍ତୁ ଚିଲ ବି ପାଳିବାକୁ ବୋହୁତ ଭଲଲାଗେ।
ହଁ ମୁଁ ବି ସ ସେମତି ଭାବିଥିଲି ହେଲେ ବର୍ତ୍ତମାନ ଦାୟିତ୍ୱ ନେଇପାରିବି ନା ନାହିଁ ବୋଲି ଟିକେ ସଙ୍କୋଚ କରୁଛି।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଏଇଭଳି ହୁଏ ଆପଣଙ୍କୁ କରୁନା ଆପଣଙ୍କୁ ମୁଁ ଆପଣଙ୍କୁ ଚି ସ୍ତ୍ର କରିବାକୁ ଭଲ ଲାଗେ ମୁଁ ଶୁଣିଥିଲି ଆପଣଙ୍କ କ
କଣ କହିଲେ?
ଆପଣଙ୍କୁ କିଛି କଳାକୃତି କରିବାକୁ ଭଲ ଲାଗେ?
ହଁ ଚିତ୍ର କରିବାକୁ ଭଲ ଲାଗେ କଲର କରିବାକୁ ଭଲ ଲାଗେ।
ଆଚ୍ଛା ଆଚ୍ଛା ଆପଣଙ୍କର ଟିକେ ବହୁତ ଧାରଣା ଅଛି ସେଇ ବିଷୟରେ।
ଆଜ୍ଞା ଆଜ୍ଞା ବହୁତ ନାହିଁ ଅଳ୍ପ କିଛି।
ଏଁ ଯାହା ହେଲେ ବି ଆପଣ ଜାଣିବ
ଛାଡି ସାରିଲିଣି ସେଇ କଳା କୁ ତ
କିଛି କିଛି ଆପଣଙ୍କର ମାନେ
ଆଇଡିଆ ହଁ ଅଛି ଅଳ୍ପ କିଛି ଆଉ।
ଆଉ କିଛି କିଛି କରନ୍ତୁ ଯାହା ଫଳରେ ଆପଣଙ୍କର କିଛି ଆପଣ ଖାଲି ରହିବା ଅପେକ୍ଷା କିଛି କଲେ ଆପଣଙ୍କ ପାଇଁ ସେଇଟା ଭବିଷ୍ୟତରେ କାମରେ ଆସିବ।
ହଁ।
ବୁଝିଲେ।
କେତୋବେଳେ ଇଚ୍ଛା ହେଲେ କରୁଛି ଆଉ।
ଆଛା ଆଛା ଆଛା ଇଚ୍ଛା ଟାକୁ ଟିକେ କରେ କରିବାର ରଖିବାର ଅଛି। ଦିନ ରାତି ତ ଫୋନ ଦେ କି ଦେଖି ଆପଣ ଆମ ଦିନଟା ପଲଉଚି ଯାହା ଫଳରେ ଆମେ ନିଜକୁ ବି ଚିହ୍ନି ପାରୁନୁ। ଆମେ କଣ କରୁଚୁ କଣ ନାଇଁ ସେଇଟା ବି ଆମେ ନିଜ ପ୍ରତି ଜାଣିପାରୁ।
ହୁଁ।
ହୁଁ।
ସେଇଟା ହୋଉଛି ଆଉ।
ଆଉ ଆଜ୍ଞା ଆଜ୍ଞା। ଆମ ଘରେ କିନ୍ତୁ ଏବେ ଗୋଟେ ଏବେ କି ଆମ ଘରେ କିନ୍ତୁ ଏବେ ଗୋଟେ ଗୃହପାଳିତ ପଶୁ ତ ନାହିଁ କିନ୍ତୁ ଗୋଟେ ଅଛି ଜୀବଟିଏ। ଯାହାକୁ ଆମେ ରଖିଚୁ। ହଁ କଇଁଛ ଟିଏ କଇଁଛ ଟିଏ ଅଛି।
ଓ କେତେ ବଢିଆ।
ହଁ ସେଇଟା ଘରେ ବାପା ମାମା ଗାଁକୁ ଯାଇଥିଲେ ଗାଁରୁ ଫେରିଲା ବେଳୁକୁ ରାସ୍ତାରେ ସେ ରାସ୍ତେ ରାସ୍ତାଟେ ଅ ଏଇପଟକୁ ସେପଟକୁ ଯାଉଥିଲା। ରାସ୍ତାଟି ଅତିକ୍ରମ କରୁଥିଲା।
ଛୋଟ ଛୋଟ ନା ବଡ଼?
ଟିକେ ମିଡିୟମ ମାନେ ମଧ୍ୟମ କୃତି ସ ସ ମାନେ ଇଏର
ଓହୋ। ଆପଣ ଚାହିଁବେ ତ ତାର - ଫଟୋଟା ପଠେଇ ପାରିବେ।
ଆଛା ହଁ ମୁଁ ନିଶ୍ଚିନ୍ତ ପଠେଇବି ଆପଣଙ୍କୁ। ଇଏ ଏବେ ଶୋଇଛି ତାର।
ଆଜ୍ଞା ଛୋଟ ଛୋଟ ଜୀବ ଦେଖିବାକୁ ଭଲ ଲାଗେ।
ଛୋଟ ନାଇଁ ଟିକେ ବହୁତ ବଡ ହେଇଯାଇଛି ଆପଣଙ୍କ ହାତ ଯେପରି ନାଇଁ। ସେଇ ସେଇଭଳିଆ ଆକାର ହେଇଛି। ହଁ ସେ ମଝିରେ ମଝିରେ କିନ୍ତୁ ଇଏ ଟିକେ ଆମର ଯୋଉ ଇଏ ଅଛି ଗଛପଟି। ସେ ଟିକେ ବହୁତ ଜଲଦି ଦୌଡ଼ି ଟା ଦୌଡ଼ିିକି ପଳାଏ। ଠେକୁଆ ସହିତ ଦୌଡି ଦୌଡି ସବୁ ଦିନ ପରଦିନ ସବୁବେଳେ ଦୌଡି ଦିଏ ଦୌଡି ଦୌଡି। ତାଙ୍କର ଫୂର୍ତ୍ତି ଟା ବଢିଗଲାଣି ଏବଂ ଠେକୁଆ ଟୁ ବହୁତ ଫାଷ୍ଟରେ ଦଉଡ଼ି ପାରେ ଯାହା ଲାଗୁଛି।
ଆଛା ଆଚ୍ଛା ତାହଲେ ବହୁତ ଭଲ କଥା।
ଓ ଆଛା ହଁ।
ତାକୁ ସବୁଦିନ ପାଇଲେ ପାଇଁ ରଖିଲେ ବି ବହୁତ ଭଲ ହବ।
ହଁ ରଖା ହେଇଛି କିନ୍ତୁ ୟା ପୂର୍ବରୁ ଆଉ ଥରେ ଗୋଟେ ଥିଲା ସେଇଟା ଆମେ ଛାଡି ଦେଇଯାଇଥିଲୁ ହଁ ନଦୀରେ
ଆଚ୍ଛା।
ତାପରେ ଏବଂ ଆଉ ଥରେ ପାଇଥିଲେ ସେ ତାକୁ ଆମେ ଆଉ ଆଣିକି ରଖିଛୁ।
ଆଚ୍ଛା।
ଏବେ ଯୋଉଟା ଅଛି ଟିକେ ଚାଲିକି ବୋଧେ ଅଧିକ ଆଉ ନା କଣ!
ହଁ। ମୁଁ ଆପଣଙ୍କୁ ଫଟୋ ପଠେଇକି ଛାଡିବି ଆପଣ କେତେବେଳେ କଣ ଖାଇବେ?
ମୁଁ ଅ ଏବେ ଖାଇବି।
ଆଛା ଆଛା ଆଛା ହେଇଗଲାଣି ଆପଣଙ୍କର ସେଇ ଯୋ ଯାହା ପ୍ରସ୍ତୁତ ହଉ
ହଁ ହଁ ହେଇଗଲାଣି ଆପଣ କେତେବେଳେ ଖାଇବେ?
ଆଛା ଆଛା।
ଆପଣ କେତେବେଳେ ଖାଇବେ? ଆପଣ କେତେବେଳେ ଖାଇବେ?
ହଁ ମୁଁ ଏ ସେହି ସମୟରେ ହିଁ ଖାଇବି ମୋ ପାଇଁ ଖାଦ୍ୟ ବଢାଗଲାଣି। ଆଛା ହଁ ଆଉ ଗାଡି ପାରିଲେ ହବ ନା କିଏ ଗୋଟେ ଆସଥିଲେ?
ହୁଁ।
ଆଉ କଣ କୁହନ୍ତୁ?
ଆଉ କଣ ହଉ ଫଟୋଟି ଉଠେଇକି ପଠେଇଦେବେ ଆଉ।
ନିଶ୍ଚିନ୍ତ ନି ଭାବରେ ମୁଁ ଆପଣଙ୍କ ଚିଲଟି ସିଏ ତାର ଉଡିକି ପଳେଇଲା ସିଏ ତାଙ୍କର ମନୋବୃତ୍ତିି ପାଇଁ ନା ନା ଘରେ ମୋ ମାମା ଛାଡ଼ିଗଲେ। ସେ ଉଡିକି ପଳେଇଲା ଦି ଦିନ ପରେ ତ ଆସେ। ଦି ଦିନ ପରେ ଆସି ନା ଦି ଦିନ ପରେ ଆସିଥିଲା ଆଉ ଆସନି। ତା ପରଠୁ ଆଉ କାଇଁ ମୁଁ ଦେଖିନି କି ମୁଁ ଘରେ ନଥିବି। ନଥିଲି କି ଯାହା ଫଳରେ କି ମୁଁ ତାକୁ ଦେଖିନି।
ତାହେଲେ ସିଏ ଆସିଥିବ ହେଲେ ଆପଣଙ୍କୁ ଦେଖା ଦେଖି ପାରି ନଥିବ ତ ସେଥିପାଇଁ ଆଉ ଆସିନଥିବ ଆଉ
ଆମ ସହିତ
ହ
ହ ହଁ କଣ କରୁଛନ୍ତି ଆପଣ?
କିଛି ନାହିଁ ବସିଛି।
ଆଚ୍ଛା ଆଚ୍ଛା ଆଛା ଆଛାା
ହୁଁ ଆପଣ ତଳେ ଅଛନ୍ତି ନା ଉପରେ?
ଏବେ ତଳକୁ ଆସିଛି ଖାଦ୍ୟ ଗ୍ରହଣ ପାଇଁ।
ଆଚ୍ଛା ଆଚ୍ଛା। ମତେ ଏବେ ଡାକିଆକୁ ଆସିଥିଲେ ଯେ ଯିବି।
ଆଚ୍ଛା ଆଚ୍ଛା ହ ମୁଁ ଜାଣିପାରୁଛି ଜାଣିପାରୁଛି ଜାଣିପାରୁଛି। ଆଉ ଆପଣ ଦିନକୁ ପାଣି କେତେ ପିଉଛନ୍ତି କେତେ ଲିଟର କଣ ପାଣି ପିଉଛନ୍ତି?
ସେଇଟା ଟିକେ କମି ଯାଇଛି ବ
ଆଚ୍ଛା ଆଚ୍ଛା ଆଛା ଆଛା। ଆଚ୍ଛା ଆଚ୍ଛା କେମିତି ଭୁଲି ଯାଉଛନ୍ତିି। ଫୋନ ଦେଖିବାକୁ ଭୁଲୁ ନାହାନ୍ତି ଆପଣ ଏଇଟା। ଭୂଲି ଯାଉଛନ୍ତି।
ସଂଙ୍ଗତି ରେ ଭୁଲି ଯାଇଛି।
ଆଛା ଆଚ୍ଛା ଏପରି କିଭଳି ଭାବେ ସଂଙ୍ଗତି କରୁଛନ୍ତି ଆପଣ। ହୁଁ ଆଚ୍ଛା ଆଚ୍ଛା।
ନିଜେ ବି ଚିନ୍ତା କରୁଥିଲି ଭୁଲି ଯାଉଛି ବୋଲି ହେଲେ ବି ମନେ ପଡୁ। ଡୁନି ଆଉ।
ଆପଣ କିପରୀ ଭାବେ ମନେ ରଖିପାରୁଛନ୍ତି।
ଏ ଆଜିକାଲି କିଛି ମନେ ରହୁନି।
ଆଛା ଆଛା ହଉ ହଉ ଆପଣ ଖାଇ ଜାଆନ୍ତୁ ମୁଁ ମଧ୍ୟ ଖାଇ ଜାଉଚି। ଆପଣ ଙ୍କ ସହିତ କଥା ହୋଇକି ବହୁତ ଭଲ ଲାଗିଲ ରଖୁଚି ହୁଁ। ହଁ ରଖୁଛି।
ଆଜ୍ଞା।